ହଁ ଧନ ଶୁଭୁଚି?
ହଁ ହଁ।
ଓ ହଁ। ଆଉ, ମୋ ପୁଅକୁ ସୋଇଦେଲା ବେଳକୁ ଛୁଇଁ ଆଳୁ ବସେଇଚି ସିଏ ପୋଡିଗଲା।
ଏ ଶଳା।
ପୁରା ପୋଡ଼ିଗଲା?
ହଁ ହଁ।
ସେ ସବୁଦିନ୍ ନଉଚି ହେଲା। ଯେତେବେଳେ ଆମେ ସେ ସବୁ ଖାଇବ।
ଅ ହ। ଧନ କେତେଟା ବାଜିଲାଣି?
କେତେଟା ବାଜିଲାଣି? ଏଇ ସାଢେ ଦଶଟା ଏଗାର ଟା ହେଇଥିବ କେତେଟା ସାଢେ ଏଗାରଟା ହେଇଚି।
କଣ କହିଲ?
ସାଢେ ଏଗାର।
ଓ ହଁ।
ନାଇଁ ନାଇଁ ଧନ ବୁକ୍ କରିନୁହଁନ୍ତି। ମୁଁ ତାକୁ ଟିକେ ଧୋଇ ଧେଇ ଦେବି ଧୋଇ ଦେଇ ଦେଇ ସାରିଲା ପରେ ମୁଁ ତମ କତିକି ପଛରେ କଲ କରିବି ଆଉ।
ଓହୋ, ଖାଇ ସାରିଲେ କଲ କରିବ ଆଉ। କଣ ଗୋଟେ କଥା କହିବି ଏଇ ଯୋଉ କଣ କହୁଥିଲି କହିଲ ଏ ତମେ ମାନେ କଣ କରୁଚ କହିଲ? ମାନେ ତାଙ୍କ ମାନଙ୍କ ଟାଇମରେ ଗାଧେଇ ଦୋଉଛ ତାଙ୍କ ମାନଙ୍କ ଟାଇମରେ ଖୋଇ ଦୋଉଛ। ସେ ବାହାର ଖାଉଛି ଟିକେ ସେଥିପାଇଁ ବାହାର ଖାଦ୍ୟ ତମେ ମାନେ ଯୋଉଟା କହୁଛ ଟିକେ ମାନେ ତମ ସାଙ୍ଗରେ ଚାଖିବା ସେ
ହଁ, ହଁ।
ତମେ ଗୋଟେ ଆଉ ଆମ ଝିଅ ଗୋଟେ।
ମୁଁ ତମେ ମତେ କାଇଁ ଦୋଷ ଦୋଉଛ ମୁଁ ସେଇଟା ପଛରେ ତମକୁ କହିବି ହେଲା।
ମୁଁ କଣ ଟା ଭୁଲ କରୁ ସେଇଟା ତମେ ମତେ କହିଲେ ମୁଁ କହିଲେ ତମେ ଶୁଣିବ ତାପଛରେ କହିବ ଧନ ଠିକ କରୁଛି କି ଭୁଲ କରୁଛି।
କେତେବେଳେ କହିବି ଫାଙ୍କା ହେଲେ କହିବି।
କଣ କହିଲ ମାନେ ଛୁଆ ବାହାର ଖାଦ୍ୟ ଖାଉନାହାନ୍ତି ମାନେ ବାହାରକୁ ଗଲେ ଯାହାବି ଟିକେ ପାଟିରେ ପକେଇଦବା ଖାଇଲା ବେଳେ ଆମେ ଆମର ତ ନିଜ ଜେଜେମା, ଜେଜେବାପା ଖାଇଲା ବେଳକୁ କଣ ଟିକେ ଚାଖିଦବା। ସେଠି ଯାଇକି ବସିପଡ଼ିବେ ଖାଇବେ ଯଦି ଖାଇବେ।
ହଁ, ହଁ। ହଁ, ହଲୋ କଲରା।
ସେ -ସେ - ନକି ଶୋଇଲା?
ହଁ ତମେ ଯୋଉ କଥା ଟା କହୁଛ ଧନ ଠିକ୍? ଇଏ ମୁଁ ବି ଚାହୁଁଛି ମୋ ଛୁଆ ବି ସେମିତି ସବୁ ଖାଦ୍ୟ ଚାଖୁ ଇଏ କରୁ। କିନ୍ତୁ ତମେ ଯୋଉ କଥାଟା କହୁଛ ମୁଁ ସେଟା ତମକୁ ପଛରେ କହିବି।
ହଁ, ସେଇଟା ଛୁଆ ମାନେ ପୁଅ ଛୁଇଁ ଖାଉଛି ଗୋଟା ପାଟିରେ ପୁରେଇକି ଯୋବେଇ ସେ ଖାଇବ। ଆଉ ସେଇଥିପାଇଁ ଏ ମାନଙ୍କ ଉପରେ ଯେତିକି ଚୋବେଇ କି ଖାଇବ ସେତିକି ତାର ହଜମ ଆଉ ମାନେ ଣ ସବୁ ତ ସବୁ ବାଟି ସୋରିକ ଖାଇବାଟା ଦେଲ ତାଙ୍କର ତ ସ ଗଲା ପୁରା ତାଙ୍କ ବାଲାନସ ସରିଗଲା ଆଉ ସେ କଣ ଟା କରିବେ ସେ ହଜ କଥା ବାର୍ତ୍ତା ଘନିଷ୍ଠ ଭଳି ରହିଲା ମନେ ହ ହଲା ଆଉ ଯଦି ରହିଲା ତାକୁ ଝାଡ଼ା ଫାଡ଼ା ହେଇଯାଉଛି।
ହଁ ତମେ ଯୋଉଟା କହୁଚ ଧନ ଠିକ।
ଆମର ତ ଯିଏ ବସିଲା ଏଇ ବଡ଼ ମସଲା ଖାଇ ଭାତ ଭଜା ସିଏ ଖାଲି ଆଳୁ ଭଜା ଖାଇଲା। ତାପରେ ଇଏ ଭାତ ଭଜା ପଳେଇ ଅନ ଗୋଳେଇକି ରଖିଦେଲା। ସେ ତାର ଏଇନା ଆସି ବସି ଗଲାଣି, ତାର ଖାଇବା ରଖିଦେଇଚି ସେ ତାର ଏଇନା ଖାଇବ।
ଓହୋ, ହ ନାଇଁ, ନାଇଁ, ସେଇଟା କଞ୍ଚା। ହଁ। ଉଁ।
କଣ ଦେଖ।
କଣ କହିଲ?
କଲି ରାତିରେ ସେମିତି ଶୁଖିଲା ବରା ଆଣି ମିଶିକି ଖାଇଲା ହେଲା। ବରା କୁ ଆଉ କଣ? ତା ପାଖକୁ ବରାକୁ ବିଟ ଲୁଣ ମଡ଼େଇ ଖାଇଲା। ଆମୁକୁ କହିଲା ଏଇନା ଖୁଆଇଦିଏଁ। ଛଅଟା ବେଳକୁ ବରା ଖାଇଲା ତାପରେ ରାତି ଦଶଟା ସାଢ଼େ ଦଶଟା ବେଳକୁ ତାପରେ ଭାତ ଭାତ ତରକାରୀ ଯୋଉ କରିଚି? ମୁଁ ଆଜିି କିଛି ଖାଇନି ହଉ ଛାଡେ
ତମେ? ଅ ହଁ ଆଉ ବିଟୁ କଣ ଅଇକା ଶୋଇପଡିବ?
ଥା।
ମୁଁ ଆସେ
ହଁ।
ତାକୁ କଣ
କଣ କହିଲ?
ଶହେ
ହଁ ଗଥା ଧୋଇକି ଥୋଇ ଦେଇକି ଯିବି? ସେ ଖାଇବ। ଖାଇସାରିଲେ ସେ ଶୋଇଲା ବେଳକୁ ସେଇ ସାଢେ ଗୋଟେ ଗୋଟାକ ଭିତରେ ଆଉ।
ତମର ରୋଷେଇ ସଇଲେ ତାକୁ ତା କଥା ବୁଝା ହଉଚି।
ହଁ ଧନୁ ନାଇଁ ରହିଥା ଯିବି ପକେଇ ଦେଇକି କଲରା ଟା ମସଲା କଲରାଟାରେ ମସଲା ପୁରେଇ ଦେଇଛି ଖାଲି ତେଲରେ ତାକୁ ପକେଇ ଦେଇକିରି ଯିବି ହେଇ ଦେଖୁନା ତମ ସାଙ୍ଗେ ଇଆଡେ ମୁଁ କଥା ହଉଚି ସେ ସିଆଡେ ଯାଇକି ଯୋଉ ବଗବଗୁଲିଆ ଟା ଆସିକି ୱାସିଂ ମେସିନ୍ ରେ ପାଣି ମାରି ସାଇଲାଣି।
ସିଆଡେ ଦେଖୁଚି ଇଆଡେ ଦେଖିଲା ବେଳକୁ ଗୋଡ ହାତ କଣ ହେଇଁ ଯାଉଚି ବା।
ପାଇଲ? ଛାଡ ଆ ଯା ଆ ଆ କଲରାରା ସିଝେଇ କରିଦଉନ? ସିଝା ଅଛି।
କଣ କହିଲ ଧନ କଲରା?
କଲରା ଭିଜେଇ ଦେଇ
ହଁ ହଁ ଭଲ ସିଝେଇକିରି ମସଲା ପୁରେଇକି ଭାଜୁଛି।
ହଁ ରୋଷେଇ ଛୁଇଁ ଭାଜିବି ପରା।
ହଁ ହଁ ହଁ ସରି ଗଲାଣି ଆଜି ଆମେ ଆଉ ଥରେ କରିଦବା?
ନାହା ସହେଡିନି ଭାଯୁଚି
ଅହୋ।
ପାିଲିଲା ପକେଇଚି ବୋଲି କ ଛାଡି ନେବେ। ମୁଁ କହିଲି ସଖାଳୁ ଖାଇବୁ ଯେ କାଇଁ ଏତେ ଶୀଘ୍ର ସକାଳୁ କରି ଭଯା କରିଲେ ସେ ଖାଇିବେ। ପଖାଳ ଭଜା ଅଛି ଗଛୁଇଁ ଭାଜିଦେବି ଆଉ।
ଓ ହୋ।
ସେ ମିଳି ଗଲା କୁଆଡେ ଯିବ ଛୁଇଁ ବଏଇ।
ହୋଉ।
ପୁଅ କଣ ନେଇଚି ତୁ ମରିଯା। ସେଇଠି ଅଛି ବୋଧେ ଦାଦା କୋଉଠି ଥିବ ପୁଅ ହଁ କହିଲା ଵଇଚି ହେଇ ନନା ଖାଇ ଜିବା। ହୁଁ କୋଉଛେ ଛଇଁ ଯାଙ୍କ ପଡିଗଲା ମୁଁ କହିଲି ଦେଖିଆ। ଭଜା ଖାଇବନି ଭଜା ହାତ ଧୋଇଆଇ ସିନା ଖାଇବୁ।
ହେ ହେ
ହୋଉ। ସେତିକି ଗଲେ ଭଲ ଲାଗଚି ଏଠି କି ଗଲେ ଦିଇ ଜଣ ଯାଙ୍କ ଭଜା କଲେ ଦି ଜଣ ଭଜା କଲେ। ମୁଁ କହିଲି ସେଠୀ ଗଲେ ମଜା ନାଗୁଚି ଏଠି କି ଗଲେ ମଜା ନାଗୁଚି ଯୋଉ ଆକୁ ସେଇଆ।
ଓଁହୋ ଆଇଏ ଟିକେ ବାବୁ ଟିକେ ଛୁଇଁ ଭଜା ଖାଇବାକୁ ଭଲ ପାଏ।
ଓକେ ଯାଆ ଆଉ ଟିକେ ଦେ ଖାଇଦୋବୁ ସବୁ ଭଜା କୁ ଭାତ ଖାଇଦୋବୁ। ମୁଁ ଗଲା ବେଳକୁ ଭାତ ସବୁ କେନା ମାଡ ଗଲେ ଗଲେ ମଲି ଦେଇକି ଡ଼ାକିବି। ବିଲେଇ ଛୁଆ ଆସି ମ ପଳେ ହେଲା ଖାଇଦେ। ଆଜି ଆଜି ବାବୁ ଦେହ ଭଲ ଅଛି ନା? ଆଜି ବାବୁ ଦେହ ଭଲ ଅଛି।
ଧନ ଟିକେ ଭଲ ଅଛି ହଁ।
ଖେଳୁଛି।
ହଁ ସିକଏ ଖେଳୁଚି ଆଜି କାଲି ଟିକେ ଗାଲୋଉଥିଲା ଆଜି ଟିକଏ ଖେଳୁଛି।
ଆଉ ରାତି ବାରୁ ଟାରେ
କଣ କହିଲ?
ମୁଁ କହିଲି ଝାଡା ଫଡ଼ା କରିନାହାନ୍ତି ଆଉରି।
ହଁ ସକାଳେ ମୋ ମାମୁଁ ଆସିଥିଲା।
ତମର ବାଇରେ କଣ କରିଚ ନା ବାରି ନାହିଁ ତମର?
କଣ କହିଲ?
ମୁଁ କହିଲି ତମର ବାଇରେ କଣ ଲଗୋଉଚ ନା ବାରି ନାହିଁ ତମର ହଁ ଲାଗିଚି ବାଇଗଣ। ହ
କଣ?
ସାଇରେ ତମର କଣ କରୁଚନ୍ତି ବାପା କଣ କିଛି ନାହିଁ
ଏବେ କଣ ଲଗାଲଣି ଫସଲ?
ହଁ
ନା କାହିଁ କ ନା ନା ଆମର ବାରି କୋଉଠିଥିଲା ଯେତିକି ଘର ସେତିକି ବାରି କୋଉଠିଥିଲା
ହ
ଅ
ତେ ଘର ମୁହଳ ଘର ମହଳ ଲାଗି ଅଛି ଆଉ
ହଁ ଆଉ ଆମ ଛାତ ଉପରେ
ଛାତ ଉପରେ ହେଇକି ଏ ଲଙ୍କା ଶୁଖିଲା ଲଙ୍କା ଯୋଉ କଞ୍ଚା ଲଙ୍କା ଗୁରା ଶୁଖି ଯାଇଥିଲା ସେୟାକୁ ପୋତି ଦେଇଥିଲି ସେପୁଳାଏ ଗଛ ହେଇଗଲାଣି ଆଉ କଖାରୁ ଡଙ୍କ ମାଡୁ ଥିଲା ତାକୁ କେତେ ଥର କରିକି ଖାଇଛୁ ଆମର ସେ ନାନା ଘରକୁ ଦିଅଉ
ଆଉ ଗେଣ୍ଡୁ ଗଛ ଏମିତି ଲାଗିଛି ଆଉ କଲରା ଗଛ ଟା ମାଡିଲା ଯୋଉ କଲରା ପୋଳାଇ ମାନେ ବାହାରିଥିଲେ ତଥାପି ତିନି ଚାରି କିଲୋ ବାହାରିଥାନ୍ତା। ଦେଖିଲା ବେଳକୁ ଖାଲି ମାଡୁଛି କଲାରାଗୁରା ହଉଛି ପୁଣି ପାଚି ଯାଉଛି ଗଲା ଶଇଲା ମାନେ ଟିକେ ଟିକେ ରୁ ହେ ଆଜି ତାକୁ ସକାଳେ ଯାଇଥିଲି ଚଉର ଏ ଯୋଉ ବେଲଗଛରେ ପାଣି ଦବାକୁୁ ହେ ତାକୁ ଓପାଡିକି ଫୋପାଡି ଦେଇକି ଆଇଲି
ତମ ବେଲବସ୍ ଟା କୋଉଠି ଛାତ ଉପରେ?
ହଁ ମୁଁ ସେଆଟା କିଣିଥିଲି ଆସିଥିଲା ବିକା ଇଆଡେ
ହଁ ସାତ ଉପରେ କ
ଆରେ ଗୋଟେ କୁଣ୍ଡରେ ଅଛି ବଡ ହେଇନି ମୋ ଛୋଟ ଗୁରା
ଓ ହୋ
ଭାବୁଛି ଅଦା ଗୁଡାକ ସବୁ ଅ ଯୋଉ ଗଜା ହେଇଯାଇଛି ତାକୁ ଚାରିଟା ବେଳକୁ କୁଣ୍ଡ ଗୁୁରା ସବୁ ଯୋଉ ଗେଣ୍ଡୁ ଗଛ ଗୁରା ଯୋଉଗୁୁରା ଆଉ ଫଳୁ ନାହିଁ ଏ ଯୋଉ ଫଳୁନି କହୁଛି ଗେଣ୍ଡୁ ଗଛ ଗୁଡା ଯୋଉଗୁରା ଫୁଟୁନାହିଁ ଫୁଲ ତାକୁ ସେଗୁରା ସବୁ ଇଏ କରିଦେଇକି ସେ ଅଦା ଲଗେଇଦବି
ହଁ ତାହେଲେ ପୋ ପାଣି ଟା ବରେ ରଖିଦ ଫ୍ଲିଜ ନାଇଁ ଯୋଉର ତାହେଲେ ଗଛ ଲଗେଇଛ
ହଁ ହଁ ମତେ ଟିକେ ଗଛ ବୁର୍ଛ ଭଲ ଲାଗେ ଲଗେଇବା ପାଇଁ
ଆଉ କଣ କଣ କଉଛି କହ
ଆଉ ଗୋଟେ ଗଛ ଉ ଆଉ ଗୋଟେ ଗଛ ମୁ ମଗେଇବି ଧନିଆ ପ ତ୍ର ମଗେଇବି ଆଉ ଯାଇକି ପୋଦିନା ଗଛ ଗଟା ଆଣିବି
ଏଇ କାର ଅଛ
ହଁ ହ
ତାହେଲେ ଘି କୁଆର ଗଛ ଲଗେଇଛ
ନାଇଁ ଧନ ଘି କୁଆର ଗଛ ଲଗେଇନିଲୁ ମୁଁ କୁତ ଖୋଜୁଛି କୋଉଠି କୋଉଟା ମିଳନ୍ତା ଯଦି ଆଣିକି ପୋତି ଦଅନ୍ତି।
ଆ ମ ଅଘା ନବୀ ମୋହରେ
ହଁ ଆ
ମୁହରେ ଲଗେଇ ବୋଲି ହଁ ବା
ନା ଆବା କିଏ ଏଠିକି କିଏ କୁଆରି ଗଛ ଲଗେଇଛି ତ ଦବ କିଏ
ମୁଁ
ଦଉନୁ ଗୋଟେ।
ହଁ ଦେଇଥାନ୍ତ କଣ ମୁଁ କେତେ ଥର ଯାଇକି ଆସନ୍ତୁଣି।
ମୁଁ ମୁଁ ମାନେ କଂ କହିଲ। ମୁଁ ଆଣିକି ଲଗା ମୁଁ ଆଣିକି ମୁଁହରେ ଲଗା।
ହଁ ମୁଁହରେ ଲଗେଇଲେ ଭଲ ଚୁଟିରେ ଲଗେଇଲେ ବି ଭଲ।
ହଁ ଚୁଟିରେ ଲଗାନ୍ତିନି ଆଲୋଭେରା ଜେଲେ ମୁଣ୍ଡ ଥଣ୍ତା ର ରଖିବ ତୁଟି ବି ଭଲ ସାଇନିଙ୍ଗ ହବ।
ବହୁତ ଚୁଟି ଉପୁଡ଼ୁଚି।
କାହାର? ଆଉ ମୋର କଣ ଉପୁଡୁନି ମୋର ଟିକେ ଆଗେ ଯାହା ଥିଲା ମୋ ପୁଆ ହେଲା ଦିନରୁ ଖଲି ଚୁଟି ଉପୂଡୁଛି।
ମୁଁ ପରା ଯୋଉ ଆଉ ଚୁଟି ହଉନି।
ହ ହ ଚୁଟି ଉପଡା କଥା ଖାଇକ ହଉ ହଉ।